ତମେ?
ଖାଇ ସାଇଲଇଁ?
ହଁ ଖାଇସାରିଲିଣି। କୋଉଠି ଅଛ କି ସାଉଣ୍ଡ ଆସୁ ଚି।
ନା ନା ପଳେଇ ନାଇ
ଗାଧୁଆ ଖିଆ ପିଇଆ ସରିଲାଣି?
ହଁ ସଲିଲାଣି।
ଏ ଉପାସ କରିଥିଲି ତ ସୋମବାର ଥିଲା ଆଜି ଖାଇଚି ପଖାଳ। ପଖାଳ ଶାଗ ଭ ଜା ବଡ଼ି ଚୁରା ଆଳୁ ଭର୍ତ୍ତା ଶାଗ ତରକାରୀ ଭେଣ୍ଡି ତରକାରୀ ଆମ୍ବ। ତମେ କଣ ଖାଇଲ?
ମୁଁ ଖାଇଥିଲି ପଖାଳ ଅଣ୍ଡା ଭଜା ଆଉ
ହୁଁ।
ଦହି ଲେମ୍ବୁ ପାଗ
ଓହୋ ହଁ ତମେ ଝିଅ ପିଲାଟେ ମଙ୍ଗଳବାରେ ଖାଇଦଉଚ ଆଇଁଷ ଆଉ ହୁ ମୁଁ ବି ଖାଇଦଉଥିଲି ଝିଅ ବେଳେ ଏବେ ଆଉ ଖାଉନି ଆଉ । ଆଉ ରୋଷେଇ
ଓହୋ। ଆଉ କଣ ଖବର କୁହ? ହୁଁ।
ଦେହ ପାହ ଭଲ ଅଛି?
ହଁ କୋଉଟା? ଆଉ ତମ ହଁ ଘରୁ ଗଲଣି ନା? ତମେ ତମ ଦିଦି ଘରୁ ଗଲଣି ନା?
ନା ଯାଇନି ଯି
ଓହୋ ପାଖାପାଖି ଯିବ ଆଉ।
ହଁ।
ହୁଁ କଣ କହିଲ? ଶୁଭୁନି। ହଁ ହଁ ଭଲ ଅଛି
ଆ କ କ
ଆଉ ତମର କଣ ମାର୍କେଟାର୍କେଟ ଯାଇଥିଲ ନା
କାଲି ଯାଇଥିଲି ମାର୍କେଟରେ ସବୁକ ଜଣକି ଆସୁ ରୋପୋଟ୍ ଆସ ଆଉ କରଛି ସେଥିପାଇ ବେଶୀ ଖାଉନି ଏବେ ମାନେ କଣ ପତଳା ହେବି ତ ସେଥିପାଇ ବେଶୀ ଖାଉନି।
ହ ଓ ହୋ ହଁ ଏଇଟା ତ ଯାହା ମାନେ ଗୋଟା ଶରୀ ସେ ତ ଟିକେ ଖାଇଥିଲେ ପାଣି ପିଇଲେୁ ଖାଲି ମୋଟା ହେଇଯାଉଛି ମୁ ପା ସେ ହଉଛି ମୋର ଥାଇରଏଡ ବଢିଯାଇଛି। ଖେଲ କହିବ ମାନେ କିଛି ନ ଖାଇଲେ ବି ଖାଲି ମୋଟା ହେଇ ଯାଉଚି ଦିନକୁ ଦିନ ତିନି ମାସ ଖଣ୍ଡ ହେଲାଣି
ତମର ନେଟୱାର୍କ ପାଉନି ଠିକସେ
ହୁଁ ମୋର ତ ଅଛିବି
ହଁ
ହଉ
ହ୍ୟାଲୋ
ହଁ କହୁନ। ତମର ସେଠି ପାଖରେ ଗରମେଣ୍ଟ ମେଡିକାଲ ଅଛି ନା? ତମର ପାଖରେ ଗମେଣ୍ଟ ନାପ୍ରାଇଭେଟ ଡାଇବେଟିସ ସବୁ ଟେଷ୍ଟ ଫେଷ୍ଟ କରିବାପାଇଁ କଉଠିକି ଯାଅ।
ନ
ନା କାର୍ତ୍ତିକ
ଆଉ ତମ ଝିଅ? ମୋର ସାଉଣ୍ଡ ସୁଭୁଛି।
ତାଙ୍କଠୁ ଶିଖୁଛି।
ସାଉଣ୍ଡ ଶୁଭୁଛି ନେଟୱାର୍କ ବି ଠିକସେ ପାଉନ ଖାଲି ପଠପଢା ଅଛି।
ନାରେ ଅଛି ପାଇଁ ପବନ ଦେଇକି ସେି ଗଚ ଚୁଥିବ ଆଉ ତମେ କିଛି କରିଲନି ନା କରିନା।
ଟ
ଓ ଓହୋ ହପିବ
ଚାଲିଛି ଗର୍ମେଣ୍ଟ ଜବପାଇଁ।
ହୁଁ ଆଉ ଭାଇ ସେ ପଢୁଛି।
ସାନଭାଇ ପଢୁଚି।
ଓହୋ
ଆଉତମ ସା ଓଷାରେ ରେ ଲୋକ କଣ କରିଥାନ୍ତି।
ଏଇ ଶାଶୁ ଶ୍ୱଶୁର ଆମ ବୋଉମଧ୍ୟ ଅଛନ୍ତି ବାଡିରେ କଣ କରୁଛନ୍ତି। ବାପା ହେଇ କହୁନଥିଲି ଆମର ସାଢ଼ି ଲାଗି। ସେ ସାଢ଼ି ଗାଁକୁ ଯିବ। ହଁ ଆଉ ତମର ଘରେ ସମସ୍ତେ ଭଲ ନା?
ଉଁ ସେ ପଳେଇଛନ୍ତି ଡିୟୁଟି ପଳେଇେଇଛନ୍ତି। ତାଙ୍କର ଏଇ ପାଖରେ ଯାଉ ତ ସେି ସକାଳୁ ଦଶଟା ବେଳେ ଖାଇକି ଟିଫିନ୍ ନେଇକି ପଳାନ୍ତି ଆସନ୍ତି ଆଉ
ସକାଳୁ ଟିକ ରୋଷେଇ କରିଛ କି କି ଦେଲା ବେଳକୁ କଷ୍ଟ ଲାଗୁିବ ଆଉ।
ସକାଳେ ଖାଇବେି ଖାଇଲି ଯାହା ତାକୁ ନେବେନି ଅ ନବା କରିବାକୁ ପଡିବ ଏପଟ ଝିଅ ପୁଣି ଯିବ ତାକୁ ଟିକେ ରେଡି କରିବି ତାପରେ ଟିକେ ସକାଳେ ବେଶୀ କାମ ଆଉ। କାଲି ପୁଣି ଆମର ଆମିଲ ମାଟି ଉଠିକି ଆ ଆମଡିରେୁ ଆମ ଟିକେ ଜାଗା ସୁବିଧା ନହଁକ୍ ଯାଇାନି ହୁଁ ଆଉ ତାକୁ ସବୁ ସକାଳେ ଆଜି ଉଠିକି ଆମ୍ବ ଯଉଠି ସଫା କରିଦବା ସଫା କରିଦେଇକି ରୋଷେଇକ ସକାଳେ ଉଠି ଆଉ। ସବୁ ସଫା କଲୁ ଗାଡି ଆସିବ ସଫା କ କରିକି ଏଇ ଗାଧେଇକି ସବୁ ରୋସେଇ ଫୋସେଇ ସରିକି ଏବେି ସବୁ କାମ ସରିଲା ଆଉ ଆଜି ଲେଟ ହେଇଗଲା ଆଉ
ଓନା
କାର ମୋର ନା ନା କଲ ଆସୁନି। ସେଟ ଏଇ ଯୋଉ ମେସେଜ ଗୋଟେ କରୁଛି ସେଇ ସାଙ୍ଗିବ ହଁ ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି।
ଭଲ ଅଛନ୍ତି।
ତମ ଜେଜେ ମା କିଏ ଅଛନ୍ତି ନା ନା
ଜେଜେମା
ତମର କଣ କୋଉଠି କାମ ଫାମ ଚାଲିଚି କି?
ନା
ଇକୋ ହଉଛି ତ ସାଉଣ୍ଡ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି? କଣ କହିଲ?
ଶୁଭୁନି
ବା ପା
ଓହୋ ତମର ଦାଦା ଫାଦା କେହି ନାହାନ୍ତି ନା
ହଁ ଅଛନ୍ତିଛନ୍ତିଖିବ ସେମାନେ ଆଉଦବ ନା ଆଉ।
ଅହୋ ହଁ ସବୁ ତ ଅଲଗା ଆଉ। ଆଉ ଆଉ କଣ କୁହ ହଁ କହୁନ
ଶୁଭୁନି
ନା ନା ଆମର ଆମର ଇଏ ଗୋଟେ ଗୋଟେ ଆମ ବାପା ବି ଗୋଟେ ଇଏ ବି ଗୋଟେ ଆମର ସବୁ ସିଙ୍ଗିଲ। ଆଉ ରୋଷେଇ ତ ମା କରୁଛନ୍ତି ବୋଧେ ହୁଁ କଣ କହିଲ?
ଆଇ ତ ହେଲେ ଆଉ
ହଁ ଆଇଁଷ କଲେ ରୋଷେଇ ଘର ପୁରା ଛିଟକି ଫିଟକି ପୁରା ଅଧିକ ସମ ପୋଛା ପୋଛିରେ ପଳେଇବ ଆମର ବି ସେ ଆଇଁଷ ପାଇଁସ ହେଲେ ନହେଲେ ଭାତ ଚୁଲିରେ
ହୁଁ ହୁଁ ଆଉ ଆଉ ଆମ୍ବ ତମ ଆଡେ ହେଇଛି ନା ତମ ଗଛ ପଛରେ?
ଅଛି ଯେ କିନ୍ତୁ ଏତେ ବି ନାହିଁ।
ଅହ ନା ମାନେ ହେଇନି ନା କଣ? ହଁ ଆମ ଏପଟେ ପ୍ରବଳ ଆମ୍ୱ ଆମ୍ୱ ଆଉ କାଟିଦିଅ ସେପଟୁ ହେଇଗଲାଣି।